ଆଜ୍ଞା ଦିଦି।
ହଁ କୁହ?
ଖାଇସାରିଲେ ନା?
ଅ ନାଇଁ ଏବେ ଏଇଠି ଖାଇବୁ ଆଉ
ଓହୋ ଆପଣଙ୍କର ଜିଏସ୍ ଅଛି ସିଲାବସରେ ଜେନେରାଲ ଷ୍ଟଡି ଅଛି?
ହଁ ହଁ ଜେନେରାଲ ଷ୍ଟଡିଜ ଅଛି ଜେନେରାଲ ଷ୍ଟଡି ଅ ଅଛି ମାଥ ଅଛି ରିଜନିଙ୍ଗ ଅଛି। ଇଂଲିଶ ଓଡ଼ିଆ।
ଆଜ୍ଞା ମୋର ବି ସିଲାବସ ଜିଏସ୍ ଅଛି ମୁଁ ଦଉଛି ଏଣ୍ଟିଗେଟଡ ବି ଇ ଡି ଦେବି।
ହଁ ହଁ ହଁ। ହଁ ମୁଁ ପଚାରୁଥିଲି ଇଣ୍ଟିଗ୍ରେଟେ ବି ଏ ଡ ଆଉ ଏମିତି ଆମର ନରମାଲ ବି ଏ ଡ ଭିତରେ ଡିଫରେନ୍ସ କଣ ରହୁଛି?
ଆପଣ ଯଦି ନର୍ମାଲ ବିଇଡି ଗମେଣ୍ଟ ବିଇଡି କରିବେ ସେଟା ଆପଣ ଗ୍ରାଜୁଏସନ୍ ମିନିମମ କ୍ୱାଲିଫିକେସନ ବିନା ଗ୍ରାଜୁଏସନରେ ଆପଣ ଦେଇ ପାରିବେନି? ଆପଣ ଗ୍ରାଜୁଏସନ ହେଇଥିବା ଗ୍ରାଜୁଏଟ ହେଇଥିବା ଦରକାର ଆଉ ଆପଣ ଯଦି ଇଣ୍ଟିଗ୍ରେଟ ବିଇଡି କରିବେ ଗ୍ରାଜୁଏସନ ଆଫ୍ଟର ଟ୍ୟୁଏଲଥ ସେଟା ସେଟା ଗ୍ରାଜୁଏସନ ସହିତ ବିଇଡି।
ହଁ ହଁ ହଁ।
ପୁଣି ଏ ଏଇଥିରେ ବି ଫାଇଦା ଇଣ୍ଟିଗ୍ରେଟେଡ ବିଇଡରେ ବି ଫାଇଦା ସି କଣ ନା ଏମିତିରେ ଗ୍ରାଜୁଏସନ୍ ଚାରି ବର୍ଷ ବିଇଡ଼ି ଦିଇ ବର୍ଷ। ଛଅ ବର୍ଷ ଆଉ ଏଇଥିରେ କଣ ନା ଚାରି ବର୍ଷରେ ଚାରି ବର୍ଷରେ ଗ୍ରାଜୁଏସନ ସହିତ ବିଇଡି ହେଇଗଲା।
ଓହୋ ଏଇଟା କେତେ ବର୍ଷ ରହିବ?
ଏଇଟା ସିକ୍ସ ଇଅର ହେଇଯିବ।
ସିକ୍ସ ଇଅର ହେଇଯିବ ମାନେ ଚାରି ବର୍ଷ ଗ୍ରାଜୁଏସନ୍ ଆଉ ଦୁଇ ବର୍ଷ ବିଏଡ଼୍
ବି ଇ ଡି ହଁ କିନ୍ତୁ ଇଣ୍ଟିଗ୍ରେଟଡ଼ ହେଲେ ସେଇଟା ସମ ଟା ନା ଦିଟା କର ହେଲେ ଚାରି ବର୍ଷ ହେଇଯିବ ଚାରି ବର୍ଷ। ମାନେ ଟୁ ଇଅର ତ
କଣ କି ଗ୍ରଜୁଏସ ହଉଛି ଥ୍ରୀ ଇୟର୍ସ ନା ଥ୍ରି ଇୟର୍ସ ଏ ହଉଛି
ଆଜ୍ଞା ନାଇଁ ନାଇଁ ଥ୍ରୀ ଇୟର୍ସ ହେଲା କଣ ନା ଖାଲି ଗ୍ରାଜୁଏଟ ଡିଗ୍ରୀ ଟା ଆଉ ଫୋର୍ ଇୟର ହେଲା ଗ୍ରାଜୁଏଟ୍ ଗ୍ରଜୁଏସନ୍ ୱିଥ ରିସର୍ଚ ଡିଗ୍ରୀଟା ଏନ୍ ଏନ୍ ଇ ପି ଟ୍ୱେଣ୍ଟି ଟ୍ୱେଣ୍ଟି। ଏନିପି ନ୍ୟାସନାଲ ଏଜୁକେସନ୍ ପଲିସି ଟ୍ୱେଣ୍ଟି ଟ୍ୱେଣ୍ଟି ପରଠୁ ହେଇ ହେଇଛି ନା
ହଁ ହଁ ହଁ ହଁ ହଁ ହଁ।
ଆଜ୍ଞା।
ହୁଁ ହୁଁ ହଉ ତାହେଲେ ଏଇଟା କ ହଁ ତାହେଲେ ଏଇ ଇଣ୍ଟିଗ୍ରେଟେଡ ବି ଇ ଡି ଟା କଲେ ତମକୁ ଭଲ ବେନିଫିଟ ରହିବ। ହଁ ଟୁ ଇୟର୍ସର କମ ରହିବ। ହୁଁ ହୁଁ ହୁଁ।
ଆପଣ ଆପଣ ଗ୍ରାଜୁଏସନ କଲେ ତାପରେ ପିଜି ପିଜି ନାହିଁ ତ ଖାଲି ମିନିମମ୍ ଖାଲି ମିିନିମମ କ୍ୱାଲିଫିକେସନ ଗ୍ରାଜୁଏସନ ଦରକାର।
ଗ୍ରାଜୁଏସନ୍ ମୋର।
ଓ ଆପଣ ଖାଲି ଗ୍ରାଜୁଏସନ କରିଛନ୍ତି ପିଜି ପୋଷ୍ଟ ଗ୍ରାଜୁଏଟ ମାଷ୍ଟର୍ସ କରିନାହାନ୍ତି?
ମାଷ୍ଟର ମୁଁ କରିଛି ମୋର ପଲିଟିକାଲସାଇନ୍ସ।
ପଲିଟିକାଲସାଇନ୍ସ ଆଜ୍ଞା।
ହଁ ମୁଁ ଉତ୍କଳ ୟୁନିଭର୍ସିଟି ମୁ ସେଇଠି ପଢ଼ିଛି। ହଁ ହଁ। ଗ୍ରାଜୁଏସନ୍ ଟା ମୋର ନୟାଗଡ଼।
ଅ ନୟାଗଡ଼ ଅ ନୟାଗଡ଼ ହଁ।
ହୁଁ। ଆଉ ଘରେ ଆଜି ହଁ ଏବେ ଖାଇବି ମୁଁ ଆସିଛି ଟିକେ ମାନେ ଦାଦାଙ୍କ ଘରୁକୁ। ହୁଁ ଛୁଟି ଥିଲା ତ ସେଥିପାଇଁ ଟିକେ
ଓହୋ ମୁଁ କହିଲି ଯୋଉ ବଣିକ ନା କଣ ବଣିକ? ନାଇ କଣ ସେଇଠି ଭଲ, ଭଲ, ବାନିକ୍ ସେଇଟା ବାନିକ୍। ଓହୋ ହୋ, ହଉ ପ୍ରୋନାଉନ ସେମିତି କରାହବ, ବାରନିକି ବୋଲି।
ହଁ, ଭି ଏ ନାଇକେ ତ?
ଓହୋ, ମୋର ଗୋଟେ ସାଙ୍ଗଟେ ମତେ କୁହେ ସବୁବେଳେ ବଣିକି, ବଣିକି ତ ମୁଁ ମଣିଙ୍ଗି ହେଇଯାଇଚି, ହେ ହେ, ବିକାଶ, ବିକାଶ ତା ନା, ସିଏ କହିଲା ମୁଁ, ସିଏ କୁଏତ, ଆଜ୍ଞା। ସେଇଠି କଣ ଭଲ, ଭଲ କୋଚି, ଭଲ ସେଇଠି ପଢାହୁଏ? ଏଇ ଯଉ ଆଡଡା, ଆଡ୍ଡା ରେ ଭଲ ପଢାବେଏନ?
କଣ କହିଲେ?
ଆଡ୍ଡା ରେ ଭଲ ପଢା ହୁଏନି?
ହଁ, ଆଡର ବି, ହଁ ହଁ, ଆଡର ବି ଭଲ ପଢା ହୁଏ।
ଆଜ୍ଞ
ହଁ ହଁ।
ସିଭିଲ୍ ସର୍ଭିସ ପାଇଁ ଇଁ ଇଁ
କଣ କହିଲ? ସିଭିଲ ସର୍ଭିସ ଆମର ତ ତ, ସେ ଯୋଉ ଓଏସ, ଆଇଏସ କଥା କହୁଛନ୍ତି ତ?
ହଁ, ସେଇଟା ତ ଏବେ ଅ କିଛିଟା ଟ୍ରାଏ କରିନି, ଅଁ ସେଥି ପାଇଁ ଏବେ ଏଥିପାଇଁ କି ହଉଚି। ଗୋଟେ ସେକେଣ୍ଡ ଏଁ, ସେ ଇଏ କରିବ ଉଧେ। ହଁ। ତ, ସେଥିପାଇଁ ଆଉ ଏତେ ମୁଁ ପ୍ରିପାରେସନ କରିନି। ମୁଁ, ଏବେ ଜଷ୍ଟ ମାନେ ସିକ୍ସ ମନ୍ଥ ହେଲା, ମୁଁ ଏବେ ପ୍ରିପେୟାର କରୁଛି।
ଓହ ହଁ, ସିଏ ମାନେ ଯୋଉମାନେ ଦେ ଦେ ପୋଟକାଷ୍ଟ ଗୁଡା ଦେଖିଲେ, ସିଏ କଣ କହୁଛନ୍ତି ନା, ମାନେ ପ୍ରାୟ, ଜଣେ, ଜଣେ କହିଲେ କହିଲେ, ରିଲିସ ଥ୍ରୁରେ ଏଇ ଏକଜାମ୍ କୁ ଆସନି ହାରି, ମାନେ ଉ ପି ଏସ୍ ସି ହଉ, ୟୁ ପି ଏସ୍ ସି ହଉ, ମାନେ ଆପଣ, ହଁ, ଆପଣ ମାନେ ମାନେ ଜେନେରାଲ ଷ୍ଟଡି, ଜେନେରାଲସ୍‌ ସେଟି ପେପରଟା ଚାରିଟା ନା, ତାର ୱଟେଜ ବେଶୀ, ମାନେ ହଜାର ମାର୍କ ସେଇଟା।
ହୁଁ ହୁଁ ହୁଁ।
ଆଉ ଅପସନାଲ୍ ଯାହା।
ହଁ ହଁ। ଏବେ ଟିକେ ଗହଳି ଅଛି, ହୁଁ। ଏ ଛୁଆମାନେ ଅଛନ୍ତି ତ।
ଓହୋ ଆଜ୍ଞା।
ହଁ ହଁ କୁହ?
ଦାଦାଙ୍କ ଘରେ ଯାଇଛନ୍ତି ତ, ଆଉ ନୁହେଁ?
ହଁ ହଁ। ହୁଁ, ସେଇଟା ତ ସତ, ଏବେ କମ୍ପିଟେଟିଭ ବହୁତ ମାନେ ହେଇଗଲା ନା।
ହଁ।
ମାନେ ଲେବୁଲ ଦିନକୁ ଦିନ ବଢୁଛି। ଆଉ ତମର କମ୍ପିଟି ତମ ଲେବୁଲଟା ବି, ସେଇ ହିସାବରେ ବଢୁଛି।
ହଁ।
ହୁଁ। ଆଉ ଆଜି କଣ ଖାଇବା କଣ ଘରେ ହେଇଛି?
ଆଜି ମାଛ
ମାଛ ରାତିରେ ନା ସକାଳେ ହେଇଥିଲା?
ନାଇଁ ସଖାଳେ ହେଇଥିଲା ଯିଏ ଅଛି।
ହୁଁ ହୁଁ ରାତିରେ କଣ ରୁଟି ଖାଅ ନା ଭାତ ଖାଅ?
ନାଇଁ ବର୍ଷା ଦିନେ ରୁଟି ଆଜି ଯେହେତୁ ମାଛଟା ଅଛି ମାମା ଭାତ କରିଦେଇଛି।
ହୁଁ ହୁଁ ହୁଁ ହୁଁ। ହଁ ତମକୁ ଖାଇବାକୁ ମାନେ କଣ ଭଲ ଲାଗେ ନନ୍ ଭେଜରେ?
ନନ୍ ଭେଜରେ ମଟନ ଭଲ ଲାଗେ। ଆଜ୍ଞା ଆପଣଙ୍କୁ?
ହଁ ମୋତେ ଚିକେନ ଭଲ ଲାଗେ ମାନେ ଚିକେନ ତ ନୁହେଁ ମାଛଟା ଟିକେ ଭଲ ଲାଗେ।
ଓହୋ।
ହଁ।
ମୁଁ କହିଲି ନାଇଁ ନାଇଁ ମଟନଟା ଟିକେ ମାନେ ମାନେ ଅଧିକ ମ୍ୟାଡ଼ାମ ଚିକେନ ମାଛ ସିଏ ଗୋଟେ ବାଟରେ ଆଉ ମ
ଉଁ ହୁଁ ହୁଁ ମଟନଟା ତ ସମସ୍ତଙ୍କୁ ଭଲ ଲାଗେ। ଆଉ ସେଇଟା ସମସ୍ତେ ସମସ୍ତଙ୍କର ମାନେ ମଟନ ବି ଭଲ ଲାଗେ କିନ୍ତୁ ସବୁବେଳେ ଏମତି ମାନେ ମାଛଟା ଟିକେ ଭଲ ଲାଗେ ମା ଛଟା ମାଛ ଓ ଚିଙ୍ଗୁଡି ଏସବୁ ଟିକେ ବ ବେଶୀ ଭଲ ଲାଗେ।
ହଁ ହଁ ଆଉ କେବେ ଏବେ ଗାଁକୁ ଆପଣ ଯାଇଛନ୍ତି କି ନାହିଁ ଭୁବନେଶ୍ୱର?
ଅ ନାଇଁ ନାଇଁ ମୁଁ ଘରକୁ ଆସିଛି।
ଓହୋ ଆଉ କେବେ ଆସିବେ ତାହେଲେ?
ଅ ମୁଁ ମୁଁ ଅ ତ ଯିବି ଏବେ ଟିକେ ଘରକୁ ଆସିଛି ଗୋଟେ ଜଣକୁ ଙ୍କର ଥିଲା ତ ବାହାଘର ମ ମାନେ ଏଇ ଯୋଉ ବ୍ରତ ଘର ଥିଲା। ତ ସେଥିପାଇଁ ଆସିଥିଲେ ହଁ ଯିବି ଆଉ।
ତମ ବ୍ରତଘରକୁ ବାହାଘର କୁହନ୍ତି କି?
ହଁ ସେଠି ବ୍ରାହ୍ମଣମାନଙ୍କର ବ୍ରତଘରଟା ପ୍ରାୟ ବାହାଘର ଥାଏ। ଜଣେଇ ସେ ସାଙ୍ଗ ତାଙ୍କ ସେ ଭାଇର ହଉଥିଲା ତ ଆସିଥିଲି।
ଓହୋ ମାନେ ସିଏ ଅଧା ବାହାଘରକୁ ବାହାଘର କହିଦିଅନ୍ତି ଆଉ।
ହଁ।
ଅ ହ ମୋ ସାଙ୍ଗକୁ ଗୋଟେ ମୋର ସାଙ୍ଗଟେ ଗୋଟେ ଅଛି, ଯେ ସିଏ ବି ତାଙ୍କର ଆଶୁତୋଷ କର ବ୍ରାହ୍ମଣ ବ୍ରାହ୍ମଣ ମୁଁ ତାକୁ ପଚାରିଲି କି ଯେ ତୁ କେତେ ପରସେଣ୍ଟ ବାହା ହେଇଛୁ ନା କହିଲା ଫିପ୍ଟି ପରସେଣ୍ଟ ବାହା ହେଇଯାଇଛି ମୁଁ।
ହଁ ତାଙ୍କର ତ ମାନେ ବ୍ରତଘରଟାକୁ କୁହନ୍ତି। ହଁ। ହୁଁ।
ସେ ବ ଗୀତ ଫିତା ସିଏ ଆପଣଙ୍କ ଗୀତା ହେରିକା ପଢ଼ନ୍ତି କି ନାଇଁ।
ଏ ହଁ ହଁ। ହଁ ଗୀତା ଏମିତି ଯୋଉ ପୂଜା ହକା କଲା ଟାଇମ୍ ରେ ଅ ଏମିତି ଶୁଣେ ବି। ମାନେ ମାଇଣ୍ଡ ଟିକେ ଯେତେବେଳେ ଅ ଇଏ ହେଇଯାଏ ଷ୍ଟ୍ରେସ୍ ହେଇଥାଏ, ମୁଁ ଶୁଣେ। ତ ସେତବେଳକୁ ଟିକେ ଭଲ ଲାଗେ।
ଅ ହନୁମାନ ଚାଳିଶା?
ହଁ ହନୁମାନ ଚାଳିଶା ମୋର ସକାଳକୁ ମୁଁ ଶୁଣାଯାଏ।
ଅ ହ ମାନେ ସେଇଟା ଗାଧେଇକି ନା ଗାଧେଇକି ନା ଏମତି?
ସକାଳୁ ଉଠୁ ଉଠୁକା, ସେମିତି କିଚି ଏମିତି ନ ଯାଏ ଯେ ପୂଜା ପାଠ ତମେ ଯଦି ଗୀ ତହକା ଶୁଣିବ ଗାଧେଇ ପାଧେଇକି ପୁରା ଆରାମ୍ ସେ ସୁ ଶୁଣିବ, ସେମିତି କିଛି ନଥାଏ ଯଦି ମନରେ ଭକ୍ତି ଅଛି ତମେ ନଗାଧେଇ ବି ତମେ ମାନେ ଯଦି ଭକ୍ତିର ସହିତ ଯଦି ମୁଣ୍ଡିଆବି ମାରୁଚ, ତାହେଲେବି ତମେ କରିପାରିବ।
ହଁ। ମୁଁ ମୁଁ କହିଲି ମୁଁ ଗାଧେଇକି ପଢେ ଯେତେବେଳେ ପଢେ।
ହଁ ହଁ ଏ ସମସ୍ତଙ୍କିର ଅଲଗା ଅଲଗା ଚିନ୍ତାଧାରା ନା।
ହଁ ମୁଁ କହିଲି କେତେ ଦିନି ପଢିଆ କଥା, ମୁଁ କହିଲି କେତେ ଦିନି ପଢିଆ କଥା?
ନା ସେମିତି ତମେ ସବୁଦିନି ପଢିପାରିବ।
ନାଇଁ ଅଛିନା ମାନେ ସେ ତାନାଁରୁ ଅଛି ସେଇଟା, ମାନେ ହନୁମାନ ଚାଳିଶା ମାନେ ସେଚାଳିଶି ଦିନି ପଢିବ ଦେନ୍ ଦି ତିନି ଦିନି ତିନି ଦିନି ମିନିମମ୍ ଟାରେ ମାନେ ବ୍ରେକ୍ ନବ ଦେନ୍ ତାପରେ ଆଉ ଥରେ ଷ୍ଟାର୍ଟ କରିବ।
ତ ମୁଁ ଜାଣିନି। କିନ୍ତୁ ମୁଁ ଏତିକି ଜାଣିଚିଯେ ମୁଁ ସବୁଦିନି ଶୁଣେ। ଆଁ ସକାଳୁ ଉଠିଲେ ଫାଷ୍ଟ ମୋର ଅନୁମାନେ ଚାଳିଶିଆ ମୁଁ ଶୁଣେ। ତାପରେ ଯାଇକି ମୁଁ ଯାହାବି ମୋର କାମ ମୁଁ ସେୟା କରେ
ଆ ମୁଁ କହିଲି ଇଫେକ୍ଟିଭ ନେସ୍ ଟା ହଁ ନିହାତି ନିହାତି ଆଜ୍ଞା। ମୁଁ କହିଲି ପଢିଲେ ଆଉ ଟିକେ ବେଟର ବୋଧେ, ପଢିଲେ ଆଉ ଟିକେ ବୋଧେ ମାଇଣ୍ଡରେ କ୍ଲାରିଟି ଆସିବ।
ସେଇଟା ତମ କୁ ହଁ ପଢିଲେ ହଁ ପଢିଲେତ ଭଲ, କିନ୍ତୁ ମତେ ଶୁଣିଲେ ମତେ ସେଇ ଯୋଉ ପଜେଟିଭ ମ-ନେ-ଏ ଏନଭାରମେଣ୍ଟ ଫିଲ୍ ହୁଏ। ତ ସେଥିପାଇଁ ମୁଁ ଶୁଣେ ସରାଉଣ୍ଡିଗ ଟା ପୁରା ଏନଭରମେଣ୍ଟ ହୁଏ, ତମେତ ପଢିଲେ ତମ ମନଟା ପୁରା ଉ ପଜେଟିଭ ଆସିବ, କିନ୍ତୁ ମୁଁ ଶୁଣିଲେ ମତେ ପୁରା ମୋ ଏନଭରମେଣ୍ଟଟା ପଜିଟିଭ ଆସେ ଆଉ ଯାହାବି କାମ କରିବା ପାଇଁ ସେଇଟା ମ ମାନେ ଭଲ ଲାଗେ।
ହଁ ମାନେ ସବୁ କାମଟା ଟିକେ ପଜିଟିଭିଟି ୱଏରେ ହୁଏ ଇଏ
ହୁଁ।
ହଁ।
ହଁ।
ଆଉ ଆପଣ ତାହାଲେ ଆଉ ଅଲଗା ପାଇଁ କିଛି ପ୍ରିପାର ହଉନାହାନ୍ତି ସି ଜି ଏ ଲେଖା ଆପଣ ତାହେଲେ ସି ଜି ଏ ଲେଖା ପାଇଁ କିଛି ପ୍ରିପାର ହେଉନାହାନ୍ତି ନାଇଁ
ହଁ ମୁଁ ସି ଜି ଏ ଲେ ଟା ଆ ଏବେତ ଖାଲି ମାନେ ବ୍ୟାଙ୍କର କମ୍ପିଟେଟିଭ ମାନେ ଏମିତି ନାଇଁଯେ ଗୋଟେ ପାଇଁ, ସେତ ସବୁ ପ୍ରାୟ ସିଲାବସ୍ ସେମ୍ ଥାଏ।
ହଁ ମୁଁ କହିଲି ପି ଓ ଟା ଟିକେ ବୋଧେ ବେଶୀ ଆଡଭାନ୍ସ ହେଇଯାଉଚି?
ହଁ ହଁ ବ୍ୟାଙ୍କ ସେକ୍ଟର ସବୁତ ଏବେ ହଁ ଏବେ ଭ୍ୟାକେନ୍ସି ବହୁତ୍ କମ୍ ବାହାରୁଚି, ଭ୍ୟାକେନ୍ସି ଯେ ଏତିକି ସି-ଟରେ ମାନେ ରହୁଚି ତାର ପୁରା ଏ ଅ ପାଞ୍ଚଗୁଣା ପିଲା ସେଥିରେ ଆପ୍ଲାଏ କରୁଛନ୍ତି।
ହଁ ଭୋତ୍
ତ ତୁମକୁ ହଁ ପାଞ୍ଚ ଅଧିକ ହେବେ ହଁ। ତ ସେଇ ହିସାବରେ ତମକୁ ପ୍ରିପାରେସନ୍ କରିବା ପାଇଁ ହଁ କମ୍ପ କରିବାର ଅଛି ସେଇ ହିସାବରେ ତମକୁ ପ୍ରିପେୟାର ହବାର ଅଛି ସେଇ ହିସାବରେବି ତମକୁ ହଁ ମାନେ ପରିଶ୍ରମ କରିବାର ଅଛି ନାଇଁ ମୁଁ ଖାଲି ଉଁ କୋଚିଙ୍ଗ୍ ନେଇଗଲେ ଯଦି ଗୋଟେ ମାନେ ହେଇଯାଆନ୍ତା ଯେ କୋଚିଙ୍ଗ୍ ନେଇଗଲେ ମୁଁ ପାଇଯିବି ବୋଲି ତାହେଲେ ସମସ୍ତେ ତ କୋଚିଙ୍ଗ୍ ନେଇକି ପାଇଯାଆ
ହଁ ଆଉ ନହେଲେ ତ ଆପଣଙ୍କ ବ୍ୟାଚ୍ ରେ ଚାଳିଶଟା ପିଲା ଅଛନ୍ତି ସମସ୍ତେ ଗୋଟେ ଗୋଟେ ପୁରା ପ୍ରଫେସନାଲ୍ ଅଫିସର ହେଇକି ବସନ୍ତେ।
ଅ ହଁ ତ ସେଇଟା ତମକୁ ନେଇକି
ଡେଡିକେଟେଡ୍ ହେଇକି ଇଫେକ୍ଟବିଲି ଫୋକସ୍ ରେ ରେଡି କରୁଛ ସେଇଟା ମ୍ୟାଟର କରେ।
ହଁ ଆଛା ହଉ ହଉ ଠିକ୍ ଅଛି। ଉଁ ତମେ ଯାଅ କଣ ଖାଇବ ହେଲା ମୁଁ ବି ଯାଉଛି ଖାଇବି ପରେ କଥା
ଆଜ୍ଞା ଧନ୍ୟବାଦ୍ ଧନ୍ୟବାଦ୍ ଶୁଭରାତ୍ରି।